ହାଲୋ।
ହଁ କଣ କରିଚନ୍ତି?
ଆଉ ବସିଥିଲି।
ଆଜ୍ଞା।
ଆପଣ କଣ କରୁଚନ୍ତି? ମୁଁ ଭାତ ଏବେ ଖାଇଥିଲି ଭାତ ଆଳୁ ଭଜା କଲର ଭଜା ଏବେ ଖାଇକି ଆସିଲି ଶୋଇଚି ବା। ଆପଣ କୋଉ
ଆଜ୍ଞା। ଆଉ ମୁଁ ଏବେ ଜଷ୍ଟ ବି ଖାଇକିନି ଆସିଲି।
ଓହଁ କ ଖାଇଲେ?
ଭାତ ଭେଣ୍ଡିଆଉ ତରକାରୀ ଆଉ ଲେମ୍ବୁ।
ଓହୋ। ଆପଣଙ୍କ ଘରେ
ଆଜ୍ଞା ଆଉ ଘରେ ଆମର ମା ଦାଦା କୁଡି ଭାଇ ଭଉଣୀ ସମସ୍ତେ ଅଛନ୍ତି।
ଓହୋ ଆପଣ କ କରୁଛନ୍ତି ଏବେ?
ମୁଁ ଏମିତି ଘରେ ଅଛି।
ଓ ପଢା ସାଇଲାଣି?
ହଁ ପଢାପଢି ସରିଗଲାଣି।
ଓହୋ।
ଆଉ ଆପଣ?
ମୋର ଏବେ ଗ୍ରାଜୁଏସନ ସଇଲା।
କଣ ଥିଲା ଷ୍ଟ୍ରିମ୍?
ମୋର ହିଷ୍ଟ୍ରି।
ହଁ ହଁ ଓ ତାଲେ ଆର୍ଟସ ନାଇ?
ହଁ।
ଆଉ ଫୁଣି ଆପରେ କଣ ପ୍ଲାନିଂ ରଖିଛନ୍ତି ପଢ଼ିବେ ବୋଲି?
ଏ ପିଜି କରିମି ବୋଲି ଭାବିଛି ଘରେ ରାଜି ହଉନାହାନ୍ତି।
କଣ ଟା କରିବି ତାପରେ?
ଘରେ ମନା କରୁଛନ୍ତି ଘରେ କଣ କହୁଛନ୍ତି ଘରେ ଘରେ କରିବେ?
ଆଜ୍ଞା ହଉ ଘରେ ସମସ୍ତେ ଭଲ ଅଛି।
ହଁ ସମସ୍ତେ ଙ୍କ ଦେହ ଭଲ ଅଛି।
ଆଉ ଆପଣଙ୍କ ଦେହ?
ହଁ ଭଲ ଅଛି। ଆପଣଙ୍କ ଘରଟା କୋଉ ଜାଗାରେ?
ଆମ ଘର କଟକ ସାଇଟି ରେ।
ଅହ।
ଆଜ୍ଞା।
ଆଉ କେବେ ପୁରୀ ବୁ ଯାଇଚନ୍ତି?
ହଁ ପୁରୀ ତ ମୁଁ ଥରେ ଯାଇଛି ଆର ବର୍ଷ ଯାଇଥିଲି।
ଓହୋ କୁ ଟାଇମ୍ ରେ?
ଏଇ ଯାଇଥିଲି ଏଇ ଜେଷ୍ଠ ମାସରେ ଏଇ ବୈଶାଖ ମାସରେ ଯାଇଥିଲି। ମେ ମେ ମାସରେ ଆଜ୍ଞା ହଁ ଥରେ ଯାଇଛି। ହଁ ଥରେ ଯାଇଛି। ଆପଣ ଯାଇନାହାନ୍ତି ପୁରୀ?
ହଁ ମୁଁ ଯାଇଥିଲି ଏଇ ଦି ମାସ ତଳେ ଯୋଉ ଯାମେ।
ହଁ ସବୁବେଳେ ତ ଭିଡ। ସେଦିନ ବି ଆମେ ସଣ୍ଡେ ଥିଲା ଯାଇଥିଲୁ କିନ୍ତୁ ବି ଜାମ୍ ଥିଲା ସବୁଦିନ ତ ଜାମ୍ ରହିବ।
ସ ହଁ ସେଦିନ ମୁଁ ତିନି ଘ
ଆଜ୍ଞ। ମୁଁ କହିଲି ସବୁଦିନ ଭିଡ ରହିବ କି ତୁମର କେତେ ଇଚ୍ଛା ଅଛି ସେଟା କେମିତି ଯାଇ ପହଞ୍ଚିବ ସେଟା ଭ ମାନେ ସେଇଟା ତୁମେ ଭାବିବ। ଆଉ କାହାକୁ ଭିଡ ହେଇଛି ବୋଲି କହିବ କି ଫେରିଆସି ସେଇଟା କଣ ଭଲ ଲାଗିବ? ଭିଡ ହେଲେ ଶହ ଶହ ଲୋକ ଦେଖିକିନା ଆସୁଛନ୍ତି ନା!
ଜଲଦି ମାନେ ଦର୍ଶନ କରିକିନା ଆସିବ। ହଁ ମୁଁ ଯାଇଥିଲି
ଆ ଏତେ ବାଟରୁ ଯିବ ଯଦି ହଁ ଆମେ ବି ସେଇଆା ଲାଇନ ଦେଇକିନି ଟିକେ ଠେଲା ପେଲା କୁହନ୍ତିୁନି ଭାଇ।
ମାନେ ମୁଁ ଏତେଥର ପୁରୀ ଯାଇଛି ଏମିତି କୋଉ ଦିନ ନାହିଁ ଯେ ମୁଁ ଖାଲିରେ ଦର୍ଶ ନ କରିକି ଆଇଛି ଫାଙ୍କା ରେ।
ଆଜ୍ଞା ସବୁଦିନେ ଭିଡ଼।
ଦି ଘଣ୍ଟାରୁ ପରେ
କେତ ଆଉ ଗୋଟେ କଥା କହିଲେ କେତେ କେତେ ଇଏ ଦୂର ଲୋକ ବି ଆସିଛନ୍ତି ସେ ବି ଲାଇନ୍ ଦେଇ ସିଏ ବି ଛିଡା ହେଇଛନ୍ତି ନିୟମ ସମସ୍ତଙ୍କ ପାଇଁ ସମାନ ଆଉ ସେମିତି ତ କାହାକୁ ତ ନିଜର କରି ଛାଡି ହବନି ନା ସେଠି।
ହଁ।
ଭଗବାନଙ୍କ ପାଖରେ ସମସ୍ତେ ସମାନ।
ତାପରେ ଏଠି ହଁ ତାପରେ ଏଠି ଯାହା ବି ହେଲେ ଛିଡା ହେଇକି ଯିବ ପୁଣି କହିବ ଭିତରକୁ ପସିଇା ବେଳକୁ ସେଠି ନିଶ ଶ୍ୱାସ ନେଇପାରିବନି ଏତେ ଯାମେ।
ଆଜ୍ଞା ଆଜ୍ଞା। ମନ୍ଦିର ଭିତରେ ପ୍ରବଳ ଜାମ୍ ପୁରା ଇଥରକେ ଧାଡିଟା ଗୋଟେ ପ୍ରକାରେ ମନ୍ଦିର ଭିତରେ ଏବେ ଧାଡି ନାହିଁ ମାନେ ପୁରା ଚଢ ମଢା ପୁରା ହଁ। ଆଉ ଆପଣଙ୍କର କୋଉ ଡିଷ୍ଟ୍ରିକ୍ଟ?
ଆମର କେଉଁଝର।
ଓହୋ।
ଆଉ ଆସିଛନ୍ତି ଏପଟକୁ କେବେ?
ନା ମୁଁ ସେପଟକୁ କେବେ ଯାଇନି
ଉଁ ହୁଁ।
ଯାଇନି ବା କେତେବେଳେ ଇଚ୍ଛା ଭାରି ହଉଛି ଘଟଗାଁ ଯିବା ପାଇଁ ଦେଖିବା କଣ ହଉଛି।
ଆସନ୍ତୁ ଥରେ ଦର୍ଶନ କରି ଯାଆନ୍ତୁ।
ହଁ ଯିବା ଭାବୁଛି କେତେବେଳେ ମାନେ ଠାକୁରଙ୍କର ତ ବା ଡୋରୀ ନ ଲାଗିଲେ କେଇ ତ ଯାଇପାରିବେନି।
ହଁ।
ହଁ।
ତଥାବି
ବୁଲିବାକୁ ତ ହଁ ବୁଲିବାକୁ ତ ବହୁତ ଜାଗା ଅଛି ହେଲେ
ହଁ।
ସେଇଭଳିଆ ମାନେ ଜଣେ ସାଙ୍ଗେରେ ଯିବା ଯିବା ଥିବା ଲୋକ ଦର୍ କାର ଏତେ ବାଟ ଯିବ ପୁଣି ଆସିବାର ଅଛି ପୁଣି ଜାଇଙ୍କି ଦେଖିକିନି ପୁଣି।
ଆଉ ଆସ ତ ବାପା ମାଙ୍କ ସହିତ ଆସିବ।
ହୁଁ।
ନ ହେଲେ ସାଙ୍ଗମାନେ ବି ଟ୍ରିପ ପ୍ଲାନ୍ କରିକି ଆସୁନ।
ହଁ ଦେଖିବା କେବେ ଯିବା ଆଉ।
ହଁ।
ଆଉ?
ଆପଣଙ୍କ ଆଡ଼େ ବର୍ଷା ହଉଛି?
ବର୍ଷା ହଁ ପ୍ରବଳ ଆଡେ ବର୍ଷା ଝିପି ଝିପି ଲାଗି ରହିଛି ଦିନମାନ୍।
ଆମର ତ ପାଞ୍ଚ ଦିନ ଲାଗି ରହିଛି।
ହଁ ସେଇଟା ହେଲେ ବି ଦରକାର ନା ଚାଷ ବାସ ହଉଛି ପାଣି ଟା ଦରକାର। ଏବେ ତ ହଁ ଗଛ ତଳେ ଧାନ ବିଲ ଚାଷ ହବ ଏବେ, ଆଉ ତ ଦର କରି ଯାଉ ହେଲେ
ବର୍ଷା ଟା ଦରକାର ଯେ କଣ ଡେଲି ଡେଲି ଖରାପେ।
ହଁ ଡେଲି ହେଲେ ମାନେ ଏଇ ସମୟରେ ଅଳ୍ପିଆ ଦରକାର ନା ପୁଣି ରୁଆ ବେଳକୁ ଟିକେ ଧାନ ଦରକାର। ଯୋଉ ଦ ରକାର, ଏମିତି ଆଉ।
ପୁଣି ଖରା ଦିନେ ଟୋଟାଲ ବର୍ଷା ହେଲାନି।
ହଁ ସେତେ ପ୍ରବଳ ଗରମ। କ
ହଁ ବା। ବର୍ଷା ଦିନଟାରେ ଯେତେବେଳେ ବର୍ଷା ଟିକେ ଦରକାର ନା ସେତେବେଳେ ବି ଯତି ଦଉଛି।
ଆଜ୍ଞା।
ଖରାଦିନରେ ଏମିତିି ହେଇଥାନ୍ତା ଏଇ ବର୍ଷ ପୁଣି ସବୁଠୁ ଅଧିକ ଖରା।
ହଁ।
ଆଉ ଆପଣ ଚାରିଟା ବେଳେ କଣ ପ୍ଲୀନିଂ କୁଆଡେ ଯିବେ?
ଛାଟେରେ କୁଆଡେ ଯିବାର ନାହିଁ, ଏମିତି ଶୋଇ ଶୋଇ ଦିନ କାଟିଦବା ବର୍ଷା ହଉଛି କୁଆଡେ ଓଦା ମଦା ହେଇଯିବ। ଭଲ ବି ଲାଗୁନି।
ସୋଇ ସୋଇ ମତେ ବୋରିଂ ଲାଗୁଛି।
ହଁ। ନାଇଁ ମତେ ବୋରିଂ ଲାଗେନି ଏମିତି ଅଲଗା କାମ ସବୁ ରହିଗଲେ ଭଜି ଫିଜି ରହିଗଲେ। କାମ ସରିଲା ଏମିତି ଫ୍ରି ଟାଇମ୍ ରେ କେତ
କାମ ଅଛି ବୋଲି ବିଜି ରହିଯାଉଛନ୍ତି ଆଉ ଜଣାପଡ଼ୁନି।
ହଁ।
ମୋର ଏବେ ଶୋଇଲା ନା ଫାଙ୍କା ବସିଛି ପୁରା।
ହଁ।
ବୋର୍ ଲାଗୁଛି।
ଏକ୍ଜାମ୍ ଭଲ ହେଇଛି?
ହଁ ହେଇଛି ଭଲ।
ହଁ।
ଆଉ କୁହନ୍ତୁ?
କଣ ଆପଣ ସେଡରେ କଣ ବେଶୀ ମାନେ ଆପଣ କଣ ଖାଇବା ଭଲ ପାଆନ୍ତି?
ମତେ ମତେ ତ ନନ୍ ଭେଜ୍ ରେ ଚିକେନ୍ ମଟନ ଏଇ ଦିଇଟା ଭଲ ଲାଗେ।
ଆଜ୍ଞା। ରୋଷେଇ ଜାଣିଛନ୍ତି?
ରୋଷେ ନା ରୋଷେଇ ଜାଣିନି ମ୍ୟାଗି କରି ଜାଣିଛି।
ମ୍ୟାଗି ଯାଣିଛନ୍ତି ଭଲ ହେଇଛି। ଦି ମିନିଟ୍ ରେ କାମ ଜାଣିଛନ୍ତି ଆଉ।
ହଁ ମ୍ୟାଗ଼୍- ମ୍ୟାଗି ଠୁ ବଡ ଆଉ ଅଧିକ କିଛି ଜାଣିନାହିଁ
ହଁ।
ଆଉ ଆପଣ?
ହଁ ମୁଁ ସେଟା ସବୁ ଜଣିଛି।
ଓହୋ।
ଝିଅ ପିଲା କଥା ସବୁ ତୁ ଜାଣିବାକୁ ପଡିବ ରୋଷେଇବାସ ଘର କରଣା କାମ ତ କରିବାକୁ ପଡିବ ଯାହା ବି ହେଲେ।
ହଁ।
ହ ହଁ ମୁଁ ସବୁ କାମ ଜାଣିଛି ସବୁ କାମ ବି ଚେଷ୍ଟା କରେ ଶେଷ କରିବା ପାଇଁ ଆରମ୍ଭ କରେ। ନାଇଁ ନାଇଁ ବୋଲି ଜିନିଷ ମୋ ପାଖରୁ ପାଇବେନି ହଁ ସବୁ ହଁ ହ୍ୟାଲୋ।
ହଁ।
ହ ମୁଁ କହିଲି ନାଇଁ ବୋଲି ୱାର୍ଡଟା ମୋ ପାଖେ ନଥାଏ ସବୁବେଳେ ମୁଁ ଚେଷ୍ଟା କରେ କିନ୍ତୁ କାମଟା ହ୍ୟାଣ୍ଡେଲ କରିବା ପାଇଁ। କୁ ଶେଷ କରିବା ପାଇଁ।
ଆଉ ବର୍ଷା ପାଖରେ କଣ ପକୁଡି ଫକୁଡି ଛଣା ହଉଛି ନା ନାଇଁ?
ଆଉ କଣ କୁହନ୍ତୁ?
ବର୍ଷା ପାଗ ରେ ପକୁଡି ଫକୁଡି ଛଣା ହଉଛି ନା ନାଇଁ?
କଣ କହିଲେ?
ବର୍ଷା ହଉଛି ବର୍ଷାପାଗ ରେ ପକୁଡି ଫକୁଡି ଛଣା ହଉଛି ନାଁ?
ଛଣା ହବ ସନ୍ଧ୍ୟା ଟାଇମ୍ ରେ ଏବେ ତ ହବନି ଭାତ ଖିଆ ସାଇଲାଣିି। ସନ୍ଧ୍ୟା ଟାଇମ୍ କରିବା ଆଉ ସେ ଖାଇଲେ ବି ରାତି ରାତି ରେ ଆଉ ଇଚ୍ଛା ହବନି।
ହଁ ବର୍ଷାରେ କିନ୍ତୁ ବର୍ଷାରେ ବର୍ଷାରେ ଖାଇଲେ ମଜା ଲାଗେ।
ସେଇଟା ମତେ କିଛି ମଜା କର ସେମିତି ଖାଇବାର ସେ ବି ଇନ୍ଟ୍ରେସ୍ ରୁହେନି କିନ୍ତୁ ଏତେ ବି ମୁଁ ଖାଇବା ପାଇଁ ମାନେ କଣ କହିଲେ? ଟିକେ ମୁଁ ଟିକେ ଖାଇବା ପାଇଁ ଏତେ ଲୋଭି ନୁହେଁ।
ଓହୋ।
ଯେତେଳେ ହବ ସେତେଳେ ଖାଇ ନେବି କିଛି ନାହି।
ଯେତେବେଳେ ଭୋକ ହେଲା ଖାଇଦେବେ।
ଖାଇଦେବି ହାଁ।
ଆଉ ଆପଣଙ୍କର ଭାଇ ଭଉଣୀ ଅଛନ୍ତି?
ହଁ ଭାଇ ଭଉଣୀ ସମସ୍ତି ଅଛନ୍ତି।
କଣ ବଡ ନା ସାନ?
ମୁଁ ସାନ ଭାଇ ଭଉଣୀ ଉପରେ ବଡ ଅଛନ୍ତି।
ସେ କଣ କରନ୍ତି?
ସିଏ ଜବ୍ କରୁଛନ୍ତି କିଏ ଘରେ ଅଛି ଏମିତି ସବୁ ଅଛୁ ଆଉ
ଓହୋ ଆପଣଙ୍କ କିଛି ପ୍ଲାନିଂ ନାହିଁ ଫ୍ଫ୍ୟୁଚର୍ ରେ।
ହଁ ଏଟେ ଜବ୍ କରିବା ତ ଭଲ ବଡ ଇଚ୍ଛା ଅଛି ଦେଖାଯାଉ କଣ ହଉଛି ଚାଲିଛି ସେଇଭଳିଆ ହଉ ଏଇ ଗମେଣ୍ଟ ପାଇଁ ଟିକେ ଇଛା ଟିକେ ଅଛି। ଦେଖାଯାଉ କଣ ହଉଛି ଭଗବାନଙ୍କରୁ କୋଉଠି
ପରିଶ୍ରମ କଲେ ସବୁ ମିଳିବ।
ହଁ ସେଟା ବି ଠିକ୍ କଥା। ପରିଶ୍ରମ ତ ଏତେ ବି କରିପାରୁନି। ଅଲଗାଆଡେ କାମ ରହିହେଇଯାଉଛି ଯାଉ କେତେ ବାଟ ଯାଉଛି ଆଉ?
ଆଉ ପାର୍ଟ ଟାଇମ ଜବ୍ କରୁଛ କି ତମେ?
ନାପାର୍ଟ-ଟାଇମ୍ ଜବ୍ କୋଉଠୁ ପାଇବି ଘରେ ଏମିତି ରହେ କୋଉଠୁ ପାର୍ଟ-ଟାଇମ୍ ଗାଁରେ କି ଜବ୍ ପାର୍ଟ-ଟାଇମ୍
ଓ ହଁ କୁଆଡେ ତ ଟାଇମ କାଇଁ ମିଳୁନି?
ଟାଇମ କହିଲେ ଘରେ ଅଲଗା କାମ ରହୁଛି ନା ଆଉ ରୋଷେଇବାସ ସହ ଘର ଦାର ଘରକା। ଖାଇଆ ପିଇବା ଆଉ ଅଲଗା କାମ ରହୁଚି ଆଉ।
ହଁ। ପ୍ରାୟତଃ ସବୁ ଝିଅ ଛୁଆଙ୍କର ଘର ଲୋକ ଦେଇଦେବେ। ହାଲୋ।
କଣ କହିଲେ, ହଁ।
ତ ସବୁ ଦେଇଦେବେ ଘରେ ଝିଅ ଛୁଆଙ୍କୁ।
ହଁ।
ଏଇନା କଣ କରୁଚନ୍ତି?
ଏବେ ଜଷ୍ଟ ଖାଇକିନି ବସିଥିଲି। ବସିଥିଲି ଫୋନ୍ ଦେଖୁଥିଲି ଆଉ।
ଓହୋ।
ହୁଁ-ହୁଁ।
ହଉ ତାହେଲେ ରଖୁଚି।
ହଁଁ ଠିକ୍ ଅଛି ଆପଣଙ୍କ କଥା ବି ବହୁତ୍ ଭଲ୍ ଲାଗିଲା ରଖନ୍ତୁ।
ଥାଙ୍କ୍ ୟୁ।
ଆଜ୍ଞା।